ହଁ।
ଶୁଭୁଛି ନା କଥା କିଛି ଶୁଭା ଯାଉନି ନେଟୱାର୍କ ପାଉନି ବୋଧେ। ଅହ କଣ କରୁଥିଲ?
ଏଇ ବସିଚି ଆଉ।
ସରଲାଣି ନା। ଖାଇ
ହଁ ସରିଲା ବା ଏବେ ବାପା ଖାଇଲେ। ଆଇଲେ ବାସନ ଫାସନ ମାଜିିକନା ଏଇନା ବସିଥିଲି ଆଉ।
ହଁ ମୋର ତ ଏଇ ସରିଲା ମୁଁ ପୁଅ ଶୋଇଲାା ଜମା ଶଉନ ନଥିଲା ଗୋଟେ ଗାଡି ଟେ ଧରିକି ଗଲା ମୁଁ ମତେ ଘୋଡେଇଦ ଗାଡି କୁ ଘୋଡେଇ ଦେ ମୁଁ ଶୋଇବି ନହେଲେ ନନା ନେଇଯିବ। ତ ଆମ ବଡ ପୁଅ ଟା ଅଛି। ସେ ତା ଖେଳନାଗୁରା ନେଇଯାଉଚି। ହଁ ସେ ଆସିଲାଣି ଚାରି ପାଞ୍ଚ ମାସ ହେଲା ରହିଲାଣି।
ଆଉ ତା ମାମା?
ଆସୁନଥିଲେ ଏବେ ଆସିଲେଣି ସେ ସନ ହସ୍ପିଟାଲରେ ରହିଲେଣି ବୁଝିକି ପୁଅଟା ସ୍କୁଲ ଯାଉଛି?
ଓହୋ। ଆଉ ତୁ ଶାଶୁ ଶଶୁର ଭଲ ଅଛନ୍ତି?
ହଁ ଶ୍ୱଶୁର ତ ଭୁବନେଶ୍୍ୱରରେ ଅଛନ୍ତି ସେ ତାଙ୍କର ଚାକିରି କରିଛନ୍ତି ମୋ ଶାଶ ଶଶୁ ତାଙ୍କର ବଡ଼ ପୁଅ ପାଖରେ ରହିଛନ୍ତି ବହିଛନ୍ତି। ସେ ଶହିଛି ତାଙ୍କର ଫୋନ୍ ଟି ଦେଖୁଥିବେ ଆଉ।
ହୁଁ ହୁଁ।
ଦେହ ଭଲ ଅଛି ନା ସମସ୍ତଙ୍କର?
ଏ ହଁ ଏଇ ପୁଅ ଟାକୁ ଟିକେ ମଝିରେ ଥଣ୍ଡା ଖଣ୍ଡା ହେଇଯାଇଥିଲା। ଭଲ ଅଛି ଆଉ।
ଆଜିଅ।
ହଁଆ ସୋଇହି ପଡିଛି। ଏ ପଢୁଥିଲା ଏଇନେ ପୁଅ ଟସନ। ଗଲା ସାଢେ ତିନିଟାରେ ଇଏ ନେଇକି ଗଲେ ଏଇ ସାଙ୍ଗେ ସାଙ୍ଗେ ତ।
ବର୍ଷା ବର୍ଷା ହେଇନି।
ହୁଁ ଆଜି ସକାଳେ ଜୋର ହେଇଛି ଆମର ଏପଟେ।
ହଁ ଆମର ତ ଇଆଡେ ରାତିରୁ ବର୍ଷା ବର୍ଷା ସକାଳେ ବଜାନ୍ତୁ ସକାଳେ। ତା ଅର୍ଡ଼ର ଟିକେ କମିଲା।
ବହୁତ ବର୍ଷା ହେଲା ଆଜି ଛୁଆ ସ୍କୁଲ ଯାଇପାରିଲେନି ପୁରା ସକାଳେ।
ନାଇଁ ବା ଆଜି ବର୍ଷା ତ। ସଖାଳୁ ହେଲା ମୁଁ ସଫାସଫି ମେଞ୍ଚି ଗୁୁର କରିଦେଇଛି ପୁଅ ଶୁଶୁ କରିଦେଉଛି ସେ। ସେ ଦିଟା ହଣ୍ଡେ ଥିଲା ମୁଁ ସରେ ସଫା କରିଦେଲି। ଦେଖିଲା ବେୁ ବର୍ଷା ତ କମିଲାନି ମୁଁ ପୁଣି ତାକୁ ଟିକେ ଫିରି ଫିରି ପକଉଥିଲା ତା ପାଣି। ଛାଡିଗଲା ଉପର ଘରେ ପକେଇଦେଲି ତାର ଖରା ଟିକେ ହେଲାଠୁ ପକେଇ ଦେଇେଇଛି।
ତୋର ୱାସିଂ ମେସିନ ରେ ରଖିଲୁ କି।
ୱାସିଂ ମେସିନ ଅଛି ଯେଟା ତା ମେସିନ ଟା କଣ ପୋଡି ଯାଇଛି ପାଣି ଫାଣି ଯୋଉ ପଶିକି। ସେ ବାଗିକି ଆଣିଥିଲେ ପୁଣି ଟା କଣ ଖରାପ ହେଇଯାଇଛି। ଯେ ତାକୁ ବାଗେଇକୁ ଦେଇଛନ୍ତି।
ଓହୋ ଏ ବର୍ଷା ଦିନେରେ।
ମୁଁ ଆସିସିିନ ଥିଲେ ବି ମୁଁ ୱାସିଂ ମେସିନ୍ ଟ କରେନି ମୋର ହାତରେ ସଫା କରି ମୋର ଭଲ ଆଉ ୱାସିଂ ମେସିନ ରେ।
ନାଇଁ ହାତରେ ସଫା କରିଦଉନ ଏଇ କପଡଟା ଯୋଉ ଶୁଖେଇ ଦବା ପାଇଁ।
ହଁ ସେଇଟା ପାଇଁ ସେ କରା ହଁ ସେଇଟା ଶୁଖେଇଦେଲେ ବର୍ଷା ଦିନ ଠିକ୍ ହେଇଛି।
ମୁଁ ତ ପ୍ରାୟ ମୁଁ ସବୁବେଳୁ ଆସିବି ସିମେ ଆଦି ଅଧିକ କପଡା ଥିବ। ପକେଇଦେବି ନହେଲେ କମ ହେଲେ ମୁଁ ଗାଧୋଇେଇଲା ବେଳେ ମୋର ଡ୍ରେସ ପତ୍ର ମୁଁ ମୋର ନିଜେ ହାତରେ ବି ସଫା କରି।
ମୋର ମୋର ସବୁ ହାତରେ ମତେ ଭଲ ଲାଗେନ ୱାସିଂ ମେସିନ। ସଫାବ ମଳିବୁରା ସେ ଏମତି ଥିବ ଡ୍ରେସ ରେ। ଛାଡେନି ଗୋଟେ ଗୋଟେ ଦାଗ ଛାଡେନି ମୋ ହାତରେ ମୋର କରିଦିଏ।
ତ ଯାହା ଅଛନ୍ତି ଏ ନା ଘରେ ତମ ଘରେ।
ସେ ଅଛନ୍ତି ସେ ସନ ହସ୍ପିଟାଲ ଆମ ଘର ସାମ୍ନାରେ ଯୋଉ ମେଡିକାଲଟା ନୁହଁ। ହଁ ସନ୍ ହସ୍ପିଟାଲରେ ସେଇଟ ଆମ ବୋଉ ବୁଝି ଦେଇେଇଛଛନ୍ତି ଯେ। ସେ ସେଇଥିରେ ରହିଛନ୍ତିନି ମାସେ ହେଲା ତ ଡୁଟି ଯାଉଛନ୍ତି।
ଆରେ କଣ କାମ।
ଆଠଟ ର ଛଅଟା। ଏଇ ଖାଲି ପେସେଣ୍ଟ ମାନେ ଆସିଲେ ତାଙ୍କୁ ଡକ୍ଟରଙ୍କ ପାଖକୁ ନେଇକି ଯିବୁ ଡକ୍ଟର ପାଖରୁ ବାହାରୁ ଆଣିକି। ତାଙ୍କୁ ମେଡ଼ିସିନ ମେଡ଼ିସିନ ବୁଝିକି ଦେବୁ ଏଇରାକ।
ଓହୋ କେତେ କଣ ଦରମାାନ ଦଉଛନ୍ତି।
ଏ ପାଇନା ମାସେ ବି ହେଇନି ମାସେ ହଁ ମାସେ ହେଲାଣି କିନ୍ତୁ। ଗରମା ଭାଇନାହାନ୍ତି।
ଓହୋ ଆଉ ଯାହା ହଉ ଭଲ ହେଲା।
ହଁ ଏଇ ଘର ପାଖରେ ଆସିଲେ ପୁଅକୁ ଖୁଆଇଲେ ସେ ଖାଇକି ତାଙ୍କର ପଳେଇଲେ।
ଓ ହୋ।
ସେମାନେ ସେ ଆସୁଛନ୍ତି ଖାଇ ଦେଇକି ପଳଉଛନ୍ତି।
ତୋ ନଣନ୍ଦ ଆସନାହାନ୍ତି ଆଉ?
ଆଜ୍ଞା।
ମୁଁ କହିଲି ତୋ ନଣନ୍ଦ ଆସିନାହାନ୍ତି।
ନା ହଁ ଆସିଥିଲେ ସବୁ ରଜରେ ଆସିଥିଲେ ନଣଦ ମାଉସୀ ଶାଶୁ। ମାଉ ଶାଶୁଙ୍କ ପୁଅବୋହୁ ସବୁ ଆସିଥିଲେ। ଆଠ ଦଶ ଦିନ ରହିକି ସବୁ ଗଲେ ଛୁଆଙ୍କ ସ୍କୁଲ ଫୁଲ ଖୋଲିଲେ ପଳେଇଲେ।
ହୁଁ।
ଆଉ ଯାଇନ ରଜରେ ଘରକୁ ଆଜ୍ଞା।
ନାଇଁ ମ ମୁଁ ଏ ଏବେ ଆଉ କୁଆଡେ ଯାଇନି ଝିଅର ତ ଟିଉସନ ଟେନ୍ଥ ହେଲା ଏ ବର୍ଷ ଆଉ କୁଆଡେ ଆଉ କୁଆଡେ ଯାଇ ହଉନି ଆ କୁଆଡେ ବି ଏଇ ବର୍ଷ ଯାଇ ହଉନି।
ପୁଅର କୋଉ କ୍ଲାସ ହେଲା?
କ୍ଲାସ ଫାଇଭ।
ଓହୋ କେତେ ଜଲଦି ଜଲଦି ଫାଇପ କ୍ଲାସ ହେଇଗଲାଣି ତାରଓ ଟେନ୍। ଆଉ ଗୁନୁର କୋଉ କ୍ଲାସ ଯୋଉ
ଗୁନୁର ବି ତାର ବି ଟେନଥ।
ଓ ହୋ।
ଦି ଜଣ ଜାଙ୍କର
ଦି ଜଣଙ୍କ ତ ଦଶମ ପରୀକ୍ଷା ଦେବେ ହଉ ଯାହା
ହଁ।
ହେଇଟା ଟିକେ ତାଙ୍କୁ କଷ୍ଟ ଟେନ୍ଥ ପରୀକ୍ଷା ଟା କେମିତି ସଇଲେ ସଇଲା। କଲେଜ ପଢିବେ ଆର ବର୍ଷ ଆଉ।
ହଁ।
ଟୁନା ଭାଇଙ୍କ ଦେହ ଭଲ ଅଛି ନା?
ହଁ ଭଲ ଅଛି। ଆଉ ସୁପି ହରିକା ଗାଁ ରେ ସବୁ ଅଛନ୍ତି ନାଇ।
ହଁ ସେ ତ ତାର ବାହାଘର କଣ ମଝିରେ ଠିକ ହଉଛି ଭାଙ୍ଗୁଛି ହଉଛି ତାର ଚାଲି ଛି।
କୋଉଠି କଣ ଠିକ ଠାକ ହେଇଥିଲା ବା କଣ
ମଝିରେ କଣ ବୋଉ ବି କହୁଥିଲା ବାପା ହେରିକା ସବୁ ଯାଇଥିଲେ ଦେଖିବା ପାଇଁ ଫାଇନାଲ ଦେଖା ଠିକ ଠାକ୍ କରିବେ ବୋଲି ଜେ କହିଲେ ହଁ ହବ ଏଟା କୋଉଠି କଣ ଏ ପାଖରେ ଗୋଟେ କୋଉଠି ମୁଁ ଭଲରେ ଜାଣିନି ଯେ ସେ ଫୁଣି କଣ ହେଟା ଭାଙ୍ଗିଲା ବୋଲି କହିଲେ ମୁଁ ଭଲରେ ପଚାରିନି ବୋଉ କହୁଥିଲା ତ ହେଟା ଭାଙ୍ଗିଲା ବୋଲି ତାର ତ ଗୁରେ ବାହାଘର ଭାଙ୍ଗୁଛି ବା ଠିକ ହଁ ହଁ
ହଁ ବା ଏ ଜଣ ଜଣ ହେବ ଯଦି ଗୋଟେ ଜାଗାରେ ହେଇଗଲେ ଗଲା କିନ୍ତୁ ଭାଙ୍ଗିଲା ଯଦି ଚାଲିଲା।
ଏ ଟିକି ଦେଇର ବହୁତ ଜାଗାରେ ଭାଙ୍ଗିଛି ଟିକି ଦେଇର ସୋଫିର।
ହୁଁ। ମଝିରେ ଥରେ ଟିକି ସାଙ୍ଗେ କଥା ହେଇଥିଲି।
ହଁ ଟିକି ଦେଇ ମଝିରେ ମଝିରେ କରେ ତା ଝିଅ ହେଲା ଗୋଟେ ଦିନ ସେ ଏତେ ଆଉ ଫୋନ କରୁନି ଛୁଆ ତ ଛୁଆ ଜଞ୍ଜାଳ ବୁଝିଲା ବେଳକୁ କୁଆଡେ ଦିନ ପଳଉଛି।
ଦୁଷ୍ଟ ହଉଛି ଏବେ
ମୋ ପୁଅ କୁହନି ତା କଥା ଭାରି ଚଗଲା ହଉଛି ଜମା ମାନୁନି ଖାଲି ଜିଦି କରୁଛି ସେ ଥଣ୍ଡା କୁରୁକୁରିରା ଖାଲି ଦଉଛନ୍ତିଯେ ଖାଇବା ଜମା ଖାଉନି ହେଇରା ତ ଖାଇକି ରହିଯାଉଛି ତା ଯେତେ ମନା କରୁଛି ତାକୁ ଏଇରା ଦିଅନି।
ତମ ଦୋକାନ
ସିଏ ପା ଦୋକାନ ଭାଙ୍ଗିଦେଲେ ମେ ମେଡିକାଲ ରେ ବୁଝିଥିଲେ ରହିବାକୁ କାଇଁ ସେ ଆଡଭାନ୍ସ ସବୁ ପଇସା ନେଇଗଲେ କୋଉଠି ଦଶ ହଜାରେ କୋଉଠି ପନ୍ଦର ହଜାର ସବୁ ନେଇଗଲେ କହିଲେ ରଖେଇଦେବେ ବୋଲି ରଖେଇଲେନି ଆଠ ଆଠ ଦଶ ମାସ ପୁରା ବସିଲେ ଘରେ ଦେଖିଲି ବୁଝିଲେ କୁଆଡକୁ କିଛି ହେଲାଣି ସେମାନେ ଯୋଉମାନେ ପଇସା ନେଇଥିଲେ ବି ଆଉ ଫେରାଇଲେନି ଆଉ କଣ କରିବେ ପୁଣି ଏଇ ଚିକେନାଉଣ୍ଟର ଗୋଟେ ପିଲା ରଖିକି ଦେଇଛନ୍ତି ଘର ସାମ୍ନାକୁ ଏଇସନ ଟେଲିଫଟାରେ
ବୁଝାବୁଝି କରୁଛନ୍ତି କୋଉଠି ହେଇଗଲେ ରହିବେ।
ଓହୋ ଭଲ ଚାଲିଛି ତମ ଚିକେନ ଫିକେନ୍
ହଁ ଚାଲିଛି। ସେ ପିଲା ତ ରଖିଛନ୍ତି ସେ ତାର ଡେଲି ଆସୁଛି ବାରରେ ତାର କାଟିକୁଟାକି ଯାଉଛି।
ଦୋକାନ ଟା ଥିଲା ଭଲ ଥିଲା।
ସେଠି ହମ୍ବା ସେ ସେଟାକୁ ଛାଡିଦେଲେ ଯୋଉ ନନା ଆଙ୍ଗ ଯିବା ପରେ। ଆଉ ଦୋକାନ ଖୋଲା ଖୋଲି କଲେ ନି ଘର ଭଡା ବି ସେ ବଢେଇ ଦେଲା। ଆଠ ହଜାର ନା ସାତ ହଜାର ନଉଥିଲା ସେ ନ ନା ଦଶ କରିଦେଲା ଇଲେଟ୍ରି ବିଲ ସବୁ ମିଶିଇକି।
ତମର ଏଇଠି ତମର ନାହିଁ ଘର ଆଗରେ ଘର ବଖରେ କରିକି ଦୋକାନ ଦବ।
ଆମର ରାସ୍ତା ଶାଇଡରେ ଜାଗା ନାହିଁ। ଆମର ଏଇ ପଛ ଆମ ଘର ପଛପଟେ ଜାଗା ଅଛି। ରା ତା ସାଇଡ ରାସ୍ତା ଟା ଟିକେ ଗୋଟେ ଦିଇଟା ଘର ଛାଡିକି ରହିଲାଣି।
ଓ ହୋ।
ହୁଁ
ଆଉ ଶଶୁର କେବେ କେବେ ଆସନ୍ତି ନାଇଁ? ଶଶୁର
ହଁ ସେ ଭୁବନେଶ୍ୱରରୁୁ ଅଛନ୍ତି। ତାଙ୍କର ସେ ଚା ରିଟାର୍ ହେଇଯାଇଥିଲେ ପୁଣି ବୁ ବୁଜି ବୁଯାକି ରହିଛନ୍ତି। ସେ ଏବେ ଆସିଥିଲେ ତ ବାପା କାଲି ପଳେଇଲେ।
ହୁଁ।
ଆସିଥିଲି ଅ ଶନିବାର ରବିବାର ଛୁଟି ଦୁଇ ଦିନ ରହିଲି ପଳେଇଲେ।
ଆଉ ମୁନ ମୋନାଲି? ଆଜି କରିଥିଲୁ ରୁ ଡାଲି। ଡାଲି ଆଉ ଅଣ୍ଡା ତରକାରୀ ଆମ୍ବ।
ହଁ ହଁ ଦେଇ କତିକି କରିନି କାଲି କଥା ହେଇଥିଲି ଟିକେ। ସେଟା ବି ବ୍ୟସ୍ତ ରହୁଛି କେତେବେଳେ କେମିତି ଫୋନ ଉଠଉନି ନହେଲେ ଉପରେ ଫୋନ ରଖିଦକି ତଳକୁ ପଳଉଛି।
ହୁଁ। ଆଉ ଭବି?
ପୁଅ ତାର ଫୋନ୍ କଥିଲି ଯେ ଡି ଯାଇନି ଆଜି ବର୍ଷା ହଉଥିଲା କଲା ଦେଇ ଡିଉଟି ଯାଇନି ରୁମ ରେ ଥିଲା। ଆଉ ଫୋନ୍ କରିନି। ସେ ହଁ ଘର ବଡା ସେ ଯ ଯୋଉ ଘରେ ରହୁଛି ସେଠି ସେ ମାଉସୀ ରୋଷେଇ କରି ଦଉଛନ୍ତି ଯେ ସେ ନଉଛନ୍ତି ପାଞ୍ଚ ହଜାର ନା ଛଅ ହଜାର।
ହ
ରୁମ ଭଡା ଆଁ ଉ ଖାଇବା ମିିଶିକି ଛ ହଜାର ନା ସାତ ହଜାର।
ଓ ହୋ। ଆମେ ଯୋଉ ଯାଇଥିଲୁ ଶନ୍ତା ଦେଇ ବାହାଘରକୁ ଯାଇଥିଲା ଭବି ହେଇଠି ଦେଖା ହେଇଥିଲା।
ହଁ।
ସେ କୋଉ ପଟେ ରହୁଛି କେଜାଣି?
ସିଏ କଣ କହୁଥିଲା ଏ ନନ୍ଦନ କାନ ସାଇଡରେ କୋଇଥି କୋଡ଼େ ରହୁଛି। କେଉଁଠି ଗୋଟେ କହିଲା ମନେ ପଡ଼ୁନି।
ଓ ହୋ ଆଉ ତୋ ଶାଶୁ ହେଲେ ଦେହପା ଭଲ ଅଛି ନା?
ତାଙ୍କ ଗୋଡ ତ ଭାଙ୍ଗ ଭଙ୍ଗା ସେ ଯାର ଛୁଆ ପଛରେ ଦୌଡି ଦୌଡି ଆ ବଡଟା ସ୍କୁଲ ଯାଉଛି ତା ସାଙ୍ଗରେ ଯାଉଛନ୍ତି ପୁରା ଦି ତିନି ଘଣ୍ଟା ବସିକି ମୋ ପୁଅଟ ର ନାଁ ଲେଖା ହେଇନି। କୋଉ ଦିନକେ ସେ ବୋଲି କହୁଥିଲେ ଏବେ ହାନ୍ତି କଣ ଖାଲିଟରେ ସ୍କୁଲ ଛାଡ଼ିବୁ। ଖାଲି ଟିକେ ଖାଲି ଏଇ ଓନେ, ତ୍ଵି ଟିକେ ଶିଖିଛନ୍ତି। ଏଇ ଯୋଉ ପୁଅ ଟାକୁ ପଚାରିଲେ ବଡି ପାର୍ଟ ସବୁ କହିଦଉଛି। ତାକୁ ଯାହା ଟିକେ ବତେଇଲେ ବସୁଛି କହୁଛି। ଛୁଆ ଏବେ ଛାଡିବନି ତାକୁ ଯାଇ ଜଣେ ଜଗେଇବାକୁ ପଡିବ।
ଓହୋ ସେ ତାର କେତେ ଏଜ ହେଲଣି କି ତୋ ଦେଢଶୁର ।
ପୁଅକୁ ତାକୁ ଏଇ ଅଗଷ୍ଟ ପଚିଶରେ ତିନି ବର୍ଷ ପୁରିକି ଚାରି ଚାଲିବ। ବଡଟାକୁ ଆଉ ସାନଟାକୁ। ତ ଦି ବର୍ଷ ପୁରିକି ସାତ ମାସ ଚାଲିଛି।
ତାକୁ କୁଆଡେ ଏଇନା ଛାଡ଼ିବୁ ସେ।
ନାଇଁ ବା ତା ବାବା ମନା କଲେ ଆମ ଶ୍ୱଶୁର ପାଟି କଲେ କହିଲେ ତାକୁ ପାଠ ପଢ଼ା। ଆଉ ତାକୁ ସ୍କୁଲ ଛାଡ଼ ଆ ବାବା କହିଲେ ନାଇଁ ଏ ନା ଛୋଟ ଛୁଆ ମୁଁ ସ୍କୁଲ ଛାଡ଼ିବିନି ଆଉ କେତେଦିନ ଯାଉ। ଏଇ ନାଇଁ ପଇସା ଦକାରେ। ସ୍କୁଲ ଛାଡିଦେଲେ ହବ ଆଡମିସନ ଆଉ ଯୋଉ। ହଁ ଡ୍ରେସ ଫ୍ରେସ ସବୁ ମିଶିକି ଆଠ ହଜାର ନଉଛନି।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
ବଡର କଣ ସେମାନେ ଦେଇଦେଲେ ହଉ ମମି ଦେଇ। କାଟିଦିଅ ରଖିଦଉଛି ଆ ହଉ ହଉ କାଟିଦିଅ।